ଆଉ?
ଆଜ୍ଞା କୁହନ୍ତୁ?
ଭାଇ ନମସ୍କାର।
ନମସ୍କାର କୁହନ୍ତୁ।
କେ କେମିତି ଅଛନ୍ତି?
ଭଲ ଅଛି ଆଉ ଆପଣ?
ମୁଁ ଭଲ ଅଛି।
ଓହୋ କଣ କରୁଚନ୍ତି? ହୁଁ ଘର ଲୋକ ଭଲ ଅଛନ୍ତି କଣ କରୁଥିଲେ?
ମୁଁ ଅଛି ଟିକେ ବସିଥିଲି ଘରେଇନାକେ ଟିକେ ଆସିଲି ଲେଖୁଥିଲି ଟିକେ ସାନ ଭଉଣୀର ଟିକେ ଲେଖୁଥିଲି ପାଠ ଟିକେ ଲେଖୁ କୁଥିଲି ତାପରେ ଆସି ଏନାକେ
ଆପଣଙ୍କ ସାନ ଭଉଣୀ ଏବେ କଣ ପଢୁଚନ୍ତି?
ସେ ଦଶମ ପଡ଼ୁଚି ଏଇନା ବୋର୍ଟ ଦବ ଏବର୍ଷ।
ଉ ଆପଣ ଆପଣ ଏଇନା କଣ ଚାଲିଚି ଆପଣଙ୍କର?
ମୋର ଏବେ କାର୍ଯ୍ୟର ସନ୍ଧାନରେ ଅଛି ଆଉ। କିଛି କାର୍ଯ୍ୟ ଉପଯୋଗୀ କାର୍ଯ୍ୟ ମିଳିଲେ
କ କମ୍ ଭାବୁଚନ୍ତି ଆପଣଙ୍କୁ ଉପଯୋଗ କାର୍ଯ୍ୟ ଆପଣଙ୍କ ପାଇଁ କିଛି ଭାବିଥିବେ ଆପଣ ନିଶ୍ଚୟ?
ଗଭଣମେଣ୍ଟ ସରକାରୀ ଚାକିରିର ପ୍ରସ୍ତୁତିରେ ତିନି ବର୍ଷ ବ୍ୟତୀତ କରିଛି। ଫଳାଫଳ ବାହାରିବ ଆର ମାସ ଆରମ୍ଭ ଆଡକୁ।
ମୁଁ ଆଶା କରୁଛି ତମର ଭଲ ଫଳାଫଳ ବାହାରୁ। ଉପଯୋଗ, ନିଶ୍ଚୟ ଆପଣ ଉପଯୋଗ ଚାକିରି ଗୁଡ଼ା ପାଇବେ।
ଆଜ୍ଞା, ଆଉ ଆପଣ କଣ କରୁଛନ୍ତି ଏବେ?
ଆ ମୁଁ ଏବେ ଗୋଟେ ଅଛି ଆ ମାନେ ଘର ଫର ଯୋଉ ତିଆରି ହୁଏ। ସେ ଉପରେ ଗୋଟେ, ଭାବୁଛି ସେଇ ଉପରେ କିଛି ସନ୍ଧାନ ଚାଲେଇଛି। ମାନେ ଯେମିତି ଜଣଙ୍କର ଘର କାମ ହେଲା ବୁଝିଲ ନା।
ଆଜ୍ଞା।
ଜଣେ ନୂଆ ଘର କାମ କରିବ ମୁଁ ତାଙ୍କୁ ସେ ବିଷୟ ରେ ଜଣେଇବି ଯେ, ଆପଣ ଘର କାମ କେମିତି ଆରମ୍ଭ କରିବେ? କେମିତି ସେ ଘର କାମ ଟା ଆପଣଙ୍କୁ ଆସ୍ତେ ଆସ୍ତେ ଆପଣ ଆଗକୁ ଯେମିତି ଆପଣ ଅସୁବିଧାରେ ନ ପଡିବେ। ଆପଣଙ୍କର ଯୋଉ ଲେବରମାନେ କାମ କରିବେ ତାଙ୍କ ପ୍ରତି କିଛି ଅସୁବିଧା ନ ହେଉ। ସବୁ ବ୍ୟବସ୍ଥାରେ ମୁଁ ସେଇ ଲାଇନରେ ଅଛି। ଅଛି। ଆପଣ ବୁଝିପାରିବେନି ମୁଁ ଆପଣଙ୍କୁ ଏକ୍ସ ମାନେ ବୁଝଉଛି ଯେମିତି ଜଣେ ଏଇନାକେ ଘର କାମ କଲା, ତାଙ୍କର ଫାଷ୍ଟ ଦୁଇ ଦୁଇରୁ ତିନି ଟ୍ରିପ୍ ସିଏ ଇଟା ବାଲି କେମିତି ଯୋଗାଡ଼ କରିବେ।
ହୁଁ ହୁଁ।
କରିଲା ପରେ ସିଏ ଆସିବେ ଘର କାମ ହେଲା ବେଳକୁ ଯେମିତି ତାଙ୍କୁ ଫାଷ୍ଟ ମିସ୍ତ୍ରୀ ମାନେ ତାଙ୍କୁ କାମ ବେଳେ ତାଙ୍କର କୌଣସି ଜିନିଷ ଅଭାବ ନ ହୋଇଥାଉ। ଯେମିତି ତାଙ୍କ କାମ ଠିକ୍ ଠାକ୍ ଚାଲଥାଉ କାମ ନ ରହୁ। ସରିଯାଉ ଦରକାର ବାସ୍। ସେଇ ଲାଇନ ଟା ମୁଁ ଆପଣ ତାଙ୍କୁ ଭଲରେ କରିକି ତାଙ୍କ କାମଟା ସଫଳ ଭାବରେ ସାରିଦବାକୁ ବ୍ୟବସ୍ଥାରେ ଏମିତି ଅଛି ସେ ସବୁ କାମ ମୁଁ ଭାବୁଛି କହୁଛି।
ସେ ବିଷୟରେ କିଛି ଜାଣିବାକୁ ଚାହୁଁଛନ୍ତି ମୋଠୁ।
ହଁ, କହୁନାହାନ୍ତି ଆପଣ କିଛି ଜାଣିଛନ୍ତି ଯଦି କୁହନ୍ତୁ?
ଆଜ୍ଞା, ମୁଁ କହୁଛି ଆପଣ ଶୁଣନ୍ତୁ।
ଆଜ୍ଞା।
ଆଜ୍ଞା, ଆପଣ ନିଜର ଘର କରିବେ ନା? ଆପଣ ବୁଝାବୁଝି କରୁଛନ୍ତି ଘର କରିଆ ପାଇଁ।
ମୁଁ ବୁଝାବୁଝି କରୁଚି ନିଜର ବି ଗୋଟେ କରିବାକୁ ଭାବୁଚି, ତ ନିଜର କେମିତି କରିବି ସେଇଟା ଟିକେ ଆପଣ କୁହନ୍ତୁ।
ଆଜ୍ଞା। ଆପଣ ପ୍ରଥମେ ଆମ ଗ୍ରାମାଞ୍ଚଳରେ ଯୋଉ ମିସ୍ତ୍ରୀ ମାନେ କାମ କରନ୍ତି ଘର କାମ।
ଆଜ୍ଞା।
ଏ ଠିକାଦାର ମାନେ କାମ
ଆଜ୍ଞା। ନା ଆପଣଙ୍କୁ ମାନେ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ ଠିକାରେ କାମ ଦବାଟା ଭଲ ନା ଯୋଉ ପ୍ରତିଦିନ ଯୋଉମାନେ ମିସ୍ତ୍ରୀ କାମ କରୁଛନ୍ତି ତାଙ୍କୁ କାମ ଦବାଟା ଭଲ।
ଆପଣଙ୍କର ଯଦି ଉଁ ପଇସା ପ୍ରତିଦିନ ଖର୍ଚ୍ଚ କରିପାରିବେ ଏବଂ ଶୀଘ୍ର ଅ କାମଟି ସରିଯିବାର ଆଶା ରଖୁଚନ୍ତି ତ ଠିକାରେ କାମଟା ଦେଇପାରିବେ।
କା ମୁଁ ଶୁଣିଥିଲି ଆଜ୍ଞା ମୁଁ ଶୁଣିଥିଲି ଆଜ୍ଞା ଠିକା କାମଟା ସେ ତର ତରରେ କରନ୍ତି ଆଉ କାମ ଟା ଏତେ ଭଲ ଆସେନି। ଏଇଟା ସତ୍ୟ ନା ମିଥ୍ୟା ହଁ ଏଇଟା ସତ୍ୟ ନା ମିଥ୍ୟା?
ସବୁ କାମ ଯେଉଁ କାମ ଅ ତରବରରେ ହୋଇଥାଏ ସେ କାମ ସମ୍ପୂର୍ଣ୍ଣ ଭାବେ ଭଲରେ ହୁଏ ନାହିଁ।
ତ ସେଇଟା ମୁଁ ଆପଣଠୁ ଜାଣିବାକୁ ଚାହୁଁଥିଲି। ତା ମୁଁ କଣ ଆପଣ ଉପଦେଶ ଦେବେ ଯେ ମୁଁ କଣ ନେବି ଠିକା କାମଟା ଆପଣ ତାଙ୍କୁ କହିବେ ଆମ ନିଜ ଘର କାମରେ ନା ଦି ମ ଦି ଦି ଯଉ ଦିନ ମଜୁରିଆଙ୍କୁ ଦେବି।
ପ୍ରତି ଦିନ ମଜୁରିଆ ମାନଙ୍କୁ କାମ ଦିଅନ୍ତୁ କାରଣ ଅ ଠିକାରେ ଯୋଉମାନେ କାମ ନିଅନ୍ତି ସେମାନେ ତ ବଡ ଲୋକିଆଙ୍କର ଅ କାମ ମାନେ କରନ୍ତି। ଦିନ ମଜୁରିଆମାନଙ୍କୁ ପ୍ରାୟତଃ କାମ ମିଳେ ନାହିଁ ତ ସେମାନଙ୍କୁ ଦେଲେ ସେମାନେ ବି କିଛି କାମ ଅ
ପାଇକି ତାଙ୍କ ଘର ସଂସାର ଚଳେଇବେ ଏତିକି କହିଆକୁ ଚାହୁଁଛ, ଆଜ୍ଞା ବୁଝିଲି। କିନ୍ତୁ ମୁଁ ଚାହୁଁଚି ଆମର ଯେଉଁ ଘରଟା ହେବ
ଆଜ୍ଞା।
କି ଆମ ନିଅ ଖୋଳା ପାଇଁ ଅଲଗା ମିସ୍ତ୍ରୀ ତାପରେ ଘର କାମ ପାଇଁ ଅଲଗା ମିସ୍ତ୍ରୀ ଏମିତି ସବୁ ଅଛି ମୁଁ କହିଆ କୁ
ଦିନ ମଜୁରିଆଙ୍କ ଦିନ ମଜୁରିଆଙ୍କ ଭିତରୁ ଭିନ୍ନକ୍ଷମର ଅ ଯେ ସମସ୍ତେ ସମସ୍ତ ଅଲଗା ଅଲଗା ବିଭାଗରେ କାମ କରନ୍ତି।
ଆଜ୍ଞା ଆଉ ଗୋଟେ ବିଶେଷ କଥା, ବଡ ଭାଇ ଆଉ ଗୋଟେ ବିଶେଷ କଥା ଜାଣିଆ କୁ ଚାହୁଁଚି, ଯୋଉ ଆମେ ବିଜୁଳି ଆଣୁଚୁ ଘର ଜଳେଇବା ପାଇଁ, ତ ମୁଁ କହିବା କଥା ଯଉ ହୁଁ କନଜୁମର ହବେଳ ହେଲେ ତାଙ୍କୁ ବିଜୁଳି ବିଲ୍ ଦେବାକୁ ପଡୁଚି ସବୁ କ୍ଷେତ୍ରରେ ହେଲା। ତ ମୋର ଜଣେ ସାଙ୍ଗ ଘନିଷ୍ଠ ବନ୍ଧୁ ସିଏ ମତେ ଉପଦେଶ ଦେଇଥିଲେ ଯେ ଆପଣ ସୋଲାର ଲାଇଟ ଟା ଲଗାନ୍ତୁ। ତ ମୁଁ ଜାଣିଆ କୁ ଚାହୁଁଚି, ସେଇଟା
ସେଥିପାଇଁ ଏବେ ସରକାର ବି କିଛି ପଦକ୍ଷେପ ନେଇଛନ୍ତି ଆ ଆପଣଙ୍କୁ ସମ୍ପୂର୍ଣ୍ଣ ପଇସା ଖର୍ଚ୍ଚ କରିଆ କୁ ପଡିବନି। ଶୁ ସରକାର ବି କିଛି ସହାୟତା କରୁଛନ୍ତି। ତ ଅ ସେ ଜିନିଷଟି ଲଗେଇଲି ଆପଣଙ୍କର ଅ ଫାଇଦାରେ ରହିବେ କିଛିଟା ଆ ଆପଣଙ୍କର ଅ ବିଦ୍ୟୁତ ର ଯୋଉ ଅ ବେଶୀ ପରିମାଣରେ ଆସୁଚି ଇ ଦର
ଆଜ୍ଞା ଦରଟା ଆଜ୍ଞା ଆଜ୍ଞା।
ସେଇଟା ବହୁତ ମାତ୍ରାରେ କମିଯିବ।
ଆଜ୍ଞା ମାନେ ଆପଣ ଯଉ କହୁଛନ୍ତି ଓଡ଼ିଶ ଓଡ଼ିଶା ସରକାର ଯୋଉ ସେଥିପାଇଁ କିଛି ସବସିଡି ବାହାର କରିଚି ହେଲା
ଆଜ୍ଞା।
ମୁଁ ଜାଣିବାକୁ ଚାହୁଁଚି ଆମେ ଏବେ ଆପ ମାନେ ସବସିଡି ପାଇକି ଗୋଟେ କାମ ମାନେ ସୋଲାର ଲାଇଟଟେ ଲଗେଇଦେଲୁ ବୁଝିଲେ
ଆଜ୍ଞା!
ତାପରେ, ଯୋଉ ବର୍ଷା ଦିନ ଆସିବ ଆଗକୁ, ଏଇନା ବର୍ଷା ଦିନ ଆସିଲାଣି।
ଆପଣ ଶୁଣନ୍ତୁ! ବିଦ୍ୟୁତ ପ୍ର ଯୋଉ ଆପଣ ହିତାଧାରୀ ହେଇଛନ୍ତି, ଆପଣ ସେଠ୍ ତାକୁ ତ କାଟିବେନି ନା!
ନା! କାଟିବିନି ଯେ, ତ ମୁଁ ସେଇ କଥା ଚାହୁଁଛି। ସେଇଟା କାଟିଦବାଟା ଭଲ ହବ ନା ହବନି?
ନା! କାଟିବେ କଣ ପାଇଁ। ସେଟା ଥାଉ, ଆପଣଙ୍କର କଣ ଧରି ନିଅନ୍ତୁ
ଆପଣଙ୍କର ସେ ଜିନିଷଟି ଯୋଉଟା ଖରାରେ ଆପଣ ବ୍ୟବହାର କରିବେ
ଆଜ୍ଞା!
ସେ ଜିନିଷଟି ମନୁଷ୍ୟଙ୍କ ହାତରେ ଗଢ଼ା, ମନୁଷ୍ୟ ଙ୍କର ହା ଗଢା ମାନେ ସିଏ, ଆଜି ନହେଲେ କାଲି
ଖରାପ ହବ, ଆଜ୍ଞା! କିନ୍ତୁ, ସିଏ ମତେ କହୁଥିଲେ ଦଶ ବର୍ଷ ଆପଣଙ୍କୁ ଆମେ ଦବୁ, ଯଦି ଖରାପ ହେଲା ଆମେ ଆପଣଙ୍କୁ ସଜାଡିକି ଦବୁ। ଏମିତି ବହୁତ ଥା ଆମକୁ କହିଛନ୍ତି।
ସେ ଆଶ୍ଵାସନ ଦେବେ, ଶୁଣନ୍ତୁ-ଶୁଣନ୍ତୁ ସିଏ ସିନା ସଜ ଜାଡି ଦେବେ। କିନ୍ତୁ, ଆପଣଙ୍କୁ ଏଇ ଆଶ୍ଵାସନ ଟା ତ ଦେଇପାରିବେନି ଆମେ ଆଁ! ବିଦ୍ୟୁତ ସଜାଡି ସେ ଯନ୍ତ୍ରଟି ସଜାଡ଼ିବା ସମୟରେ ଆପଣଙ୍କୁ ଆମେ ବିଦ୍ୟୁତ ଦେବୁ।
ନା ସିଏ ମତେ ଆଉ ଏକ କଥା କହିଛନ୍ତି। ଆଜ୍ଞା! ମୁଁ ବୁଝିଲି ଆଜ୍ଞା! ଆପଣଙ୍କ କଥା ବୁଝିଲି। ଧନ୍ୟବାଦ୍! ଜଣଉଛି ଆପଣଙ୍କୁ ଏଇ କଥା ମତେ କହିଥିବାରୁ, ମୁଁ ଆଉ ଗୋଟେ କଥା ଜାଣକୁ ଚାହୁଁଛି ଠାରୁ ସେ ମତେ କହୁଥିଲେ, ଯଦି ଆପଣ ସୋଲାର ବ୍ୟବହାର କରନ୍ତି ତାହେଲେ ଆପଣଙ୍କର ଆଉ ଏକ୍ ଏକ ପ୍ରକାର ଲାଭ ହେଇପାରେ। ତାହେଲେ, ମୁଁ ତାଙ୍କୁ ପଚାରିଲି, ଆଜ୍ଞା! କୁହନ୍ତୁ କଣ ସେ ଲାଭଟା। ତ, ସିଏ ମୋତେ କହିଲେ। ତମେ ସେ ଯୋଉ ଆପଣ ବିଦ୍ୟୁତ, ଯୋଉ ଆପଣଙ୍କର ହେବ, ତିଆରି ହେବ ଯୋଉ ସୂର୍ଯ୍ୟ କିରଣରୁ। ଆପଣ ସେଇଟାକୁ ବିକ୍ରି ବି କରିପାରିବେ। କଅଁ ଏଇଟା ସତ?
ହଁ! ନିହାତି। ଆପଣଙ୍କର ସିଏ ରହୁଛି ଅଧିକ
ବଡ ଭାଇ ମୋତେ ଟିକେ କୁହନ୍ତୁ।
ଶୁଣନ୍ତୁ ସେଟା ବିଭିନ୍ନ ପ୍ରକାର ଇଏରେ ରହୁଛି। ଆପଣ ଯଦି ନିଜ ଘର ପାଇଁ, ବ୍ୟବହାର କରିବା ପାଇଁ, ଆପଣ ର ଅଳ୍ପ ଲାଗିପାରେ, ଯଦି ଆପ ଆପଣ ସେଇ ଜିନିଷ ଟାକୁ ବିଦ୍ୟୁତ ବିକ୍ରି କରିକି ଓ! ଅଁ-ଆଁ ହଁ! ବ୍ୟବସାୟ କରିବାକୁ ଚାହିଁବେ, ବ୍ୟବସାୟ କରିବାକୁ ଚାହିଁବେ ତ ତାର ପରିମା ପରିମାଣ ଟା ଆପଣଙ୍କୁ ବଢେଇିବାକୁ ବି ପଡିବ, କିଛି ଖର୍ଚ୍ଚରେ। ଖର୍ଚ୍ଚରେ ବି ଅଧିକ ଖର୍ଚ୍ଚ କରିବାକୁ ପଡିବ।
ତାହେଲେ, ଆପଣ କହୁଛନ୍ତି ବିଦ୍ୟୁତ୍ ବିକ୍ରି ବିକ୍ରୟ କରିବାଟା ମାନେ ସୋଲାର ବିକ୍ରୁ ବିକ୍ରପ ବିଦ୍ୟୁତା କ୍ରୟ କରିବା ପାଇଁ ମାନେ କିଛି ଅସୁବିଧା ନହବ ତ ଘରେର ଯେମିତି ସମସ୍ତ ଲାଇଟ୍ ଭଲରେ ଚାଲିବ ତ ଏଠି ବିକ୍ରି କଲେ କିଛି ଅସୁବିଧା ନାହିଁ?
ନାଇଁ ଆପଣ ଯେତିକି ମାତ୍ରା ଚାହିଁବେ ସେତିକି ହିଁ ବିକିବେ। ଆପଣଙ୍କ ଘ ଘରର ବ୍ୟବହାରରେ ଯେତିକି ବିଦ୍ୟୁତ ଲାଗୁଛି।
ଆଜ୍ଞା।
ଆପଣ ତାକୁ ସେତିକି ପରିମାଣ ଛାଡିକି ଆପଣଙ୍କର ଯେ ତିକି ଅଧିକ ଉତ୍ପାଦନ ହଉଛି ଆପଣ ବାକି ତକ ବିକି ପାରିବେ ଆପଣଙ୍କ ଘରର ଇଏ ତ ଆଉ ବିକିବେନି ନା।
ଆଜ୍ଞା। ବଡ ଭାଇ ଏବେ ଯୋଉ ଆସିଲାଣି ମାନେ ବର୍ଷା ଦିନ ଋତୁ ଆଇଲାଣି ଆପଣ ଜାଣିଛନ୍ତି ତ ସେଥିପ୍ରତି ଯୋଉ ଏବେ ଯଦି ବର୍ଷା ଅଧିକ ପରିମାଣରେ ସେ ମାନେ ସୋଲାର ଉପରେ ପଡ଼ିବ ତ ସେଇଟା କିଛି ଖରାପ ହେବାର ଆଶଙ୍କା ଅଛି କି ନା ସେଥିପାଇଁ କିଛି ଅସୁବିଧା ନାହିଁ?
କୁ ଆପଣଙ୍କୁ ସେ ବ୍ୟବସାୟୀ ଆପଣଙ୍କୁ ଆଶ୍ଵାସନା ଦେବେ କି ପାଞ୍ଚ ବର୍ଷ ହଉ କି ଦଶ ବର୍ଷ ହଉ ଆପଣଙ୍କୁ ଆଶ୍ଵାସନା ଦେବେ କି। କି ଯନ୍ତ୍ର ଖରାପ ହବ ନାହିଁ।
ଆଜ୍ଞା। କିନ୍ତୁ ଆପଣ କହିବା କଥା ଯେ ମେନ୍ ଲାଇନ୍ଟା ଯେ ଆମେ ଅଛୁ କଂଜ୍ୟୁମର ରେ
ମେନ୍ ଲାଇନ୍ ଟା ଆପଣ ଶୁଣନ୍ତୁ ଆପଣ କାଟିବେ ନାହିଁ ଆପଣଙ୍କର ବିଦ୍ୟୁତ ବିଦ୍ୟୁତ ଯେତିକି ଉପଯୋଗୀ ଆପଣ ତ ଆଉ ସେ ଯନ୍ତ୍ର ଲଗେଇ ସାରିଲା ପରେ ବିଦ୍ୟୁତ ଆଉ ଅ ଆପଣ ବ୍ୟବହାର ଏତେ ଏଥିରୁ ହେବ ନାହିଁ।
ଆଜ୍ଞା।
ତ ଆପଣଙ୍କର
ତ ସେଥିପ୍ରତି କଂଜୁମର ଯୋଉ ଅଛି ଓଡିଶା କଂଜୁମର ଆମେ ଯୋଉଥିରେ ଅଛୁ ଆଗରୁ ତ ସେତିି କିଛି ଅସୁବିଧା ନାହିଁ ତ ସେ କନଜୁମର ଆମେ ରହିପାରିବୁ ତ?
ଆପଣ ଆପଣଙ୍କୁ ସରକାର ତ ନିଜେ ସାହାଯ୍ୟ କରୁଛି ନା ତ ସରକାର ଜିନିଷରେ ଅସୁବିଧା କିଏ ବା ଆଣିବ।
ଆଜ୍ଞା। ସେଇଟା ବି ଠିକ କଥା କହିଲେ ଆପଣ। ମୁଁ କହିବାକୁ ଚାହୁଁଛି ଆମ ଘର ଉପରେ ଯୋଉଠି ସୋଲାର ଲାଗିବା ଯୋଉ ଜାଗା ଟା ଅଛି ଆମ ଛାତ ଉପରେ ସବୁଠୁ ଭଲ ଜାଗା ଆଜ୍ଞା ତ ସେଠି ଗୋଟେ ଆମର ଆମ୍ବ ଗଛ ଅଛି।
ଟିକେ ମୁଁ ସାନ ଭାଇ ଜଣେ ମତେ ଡାକୁଛନ୍ତି ମୁଁ ଟିକେ ଆପଣଙ୍କ ସହ ପରେ କଥା ହେବି।
ବଡ଼ ଭାଇ ଧନ୍ୟବାଦ ଆପଣ ଯଉ ଧନ୍ୟବାଦ ଆପଣ ଯେତିକି ମତେ ଉପଦେଶ ଦେଇଛନ୍ତି ମୁଁ ଆପଣ ଉପଦେଶ ମାନିବି। ଯଦି କିଛି ଆପଣ ଅଧିକ ଜାଣିଛନ୍ତି ତାହେଲେ ପରେ ନିଶ୍ଚୟ ଜଣେଇବେ। ବୁଝିଲି? ଧନ୍ୟବାଦ।
ନିହାତି ନିହାତି ଆପଣ ଆପଣ ଯାହା ଜାଣିବାକୁ ଚାହିଁବେ ମୋତେ ଯୋଗାଯୋଗ କରିପାରିବେ ଧନ୍ୟବାଦ।